ହଁ କଣ କରୁଛ?
ଏଇଠି ପୁଅ ପାଖରେ ବସିଥିଲି, ସେ ଶୋଇଛି। ମୁଁ କହିଲି ତା ପାଖରେ କାହାକୁ ବସେଇଦେଲେ ହବ। ନହେଲେ ଉଠିବ କୁଁ କରିବ।
ହୁଁ ରୋଷେଇ ସରିଲାଣି?
ହଁ ସରିଲାଣି, ସେ ଦୋକାନ ଗଲେ ସରଲାଣି ତ ଖାଇବେ ଆଉଖାଲି ମୋ ଦିଅର ଖାଇବେ, ଆଉ ସେ ଆସିନାହାନ୍ତି ଆସିବେ ଗୋଟେ ଦିଟା ଆସ
ଆଉ ସକାଳୁ ଜଳଖିଆ କଣ କରିଥିଲ?
ମୁଁ ହେଇ ମୁର୍ମୁରା ଖାଇଥିଲି ମ, କିଛି ଖାଇନି ଆଜି ଜଳଖିଆ। ମୁର୍ମୁରା ଥିଲା ତ ମୁଁ ଖାଇ ଦେଇଥିଲି ଆଉ। ହେଇ ଛତୁ ଟିକେ ଭାତରେ ହେଇ ଛତୁ ଭଜାରେ ମୁର୍ମୁରା ଖାଇଥିଲି।
ମୁର୍ମୁରା କଣ?
ହେଟା ଗୋଟେ କୁରୁକୁରିଟା।
ଓ ହୋ।
ଏ ମୁଢିଟା ପାଗ ହେଇକି ଆସିିଚି, ସେ କୁରୁକୁରିରେ ଆଉ।
ହଁ- ହଁ ଜାଣିଲି ମସଲା ହେକା ପଡିକି।
ହଁ- ହଁ ଟିକେ ଖଟା ଟାଇପ୍ ର ଲାଗୁଥିବ।
ହୁଁ।
ସରିଲାଣି ରୋଷେଇ?
ନାଇଁ ରୋଷେଇ ବୋଉର ଖୁଡିର କରୁଛନ୍ତି। ମୁଁ ଏଇନୁ ଗାଧେଇକି ଆସିଲି ଶାଶୁ ଘରକୁ ଆଜି ଯିବି ବାହାରି ତ।
ଆଉ ଆଜି ଯିବ?
ହୁଁ।
ହୁଁ- ହୁଁ କେତେବେଳେ ଯିବ?
ଏଇ ଗୋଟେ ବେଳେ ବାହାରିବି ଆଉ।
ହଁ- ହଁ। ଆଉ କଣ ଖା
ଆଉ କୁଆଡେ, ମୁଁ ସକାଳୁ ବରା, ଚପ, ଘୁଗୁନି ଖାଇଥିଲି।
ହଁ - ହଁ।
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନ ଏବେ?
ନାଁ ମ ଯାଇନି। ଯିବା ଆଉ, ଏ କଟଗଡ ହଁ ଯାଇଥିଲୁ ବୁଲାବୁଲି କରି। ଏଇ ଯେ ଏବେ ବାହାରିଥିଲୁ କଟଗଡ ପାର୍କ ଯିବୁ ବୋଲି ଯେ ଦିନେ ବାହାରିକି ରହିଛୁ ବର୍ଷା ହେଲା, ଆଉ ଯାଇ ପାରିଲୁନି। ହୁଁ- ହୁଁ ଲାଜ ଲାଗିଲା। ମେନ ରୋଡ ସାଇଟ କୁ, ଆମେ ବାହାରିକି ଏଇଠି ରାସ୍ ସ୍ତାରେ ଠିଆ ହେଲୁ ନା ନାଇଁ ଟିକେ? ବୋତ ପନ୍ଦର ମିନିଟ ରେ ବର୍ଷା ପବନ ଆସିଲା ଆଉ ସଳା ଲାଷ୍ଟ କୁ ବର୍ଷା ହେରିକା ହେଲାନି। ସାଙ୍ଗେ ସାଙ୍ଗେ ହାଡେ ଡରିକି ଆମେ ପଳେଇଆଇଲୁ। ଆଉ କେ
ବର୍ଷା ହେଲେ କଣ ସେଇ ଜାଗା ଟା ବୁଲିବାକୁ ଭଲ ଲାଗିବ କି? ମେଘୁଆ ପାଗ ଟିକେ ହେଇଥିବ ଭଲ ଲାଗିବ ବୁଲିବାକୁ।
ଛୋଟ ପିଲା ତାପରେ କୁଆଡେ ଧରିକି ବୁଲିବ ଖାଲି ପାଦରେ ଖାଲି ପାଗରେ ଯିବ ବୁଲାବୁଲି। ବର୍ଷା ପାଗରେ ହବା ଆଉ
ମୁଁ ଲାଷ୍ଟ ରଜ ଦିନ ଯାଇଥିଲି କୋଟ ଗଡ ପାର୍କ।
ଆଁ ହାଁ।
ଆଉ ଏବେ ମଝିରେ ଯାଇଥିଲି ଭଟାରିକା।
ଲାଷ୍ଟ ରଜ ଦିନ ଆ ବାହାରିିଥିଲୁ।
ମୁଁ ବି ଲାଷ୍ଟ ରଜ ଦିନ ଯାଇଥିଲି। କୋଟଗଡ ପାର୍କ ଆଉ ମଝିରେ ଯାଇଥିଲି ଭଟାରିକା କୁ। ଫତେଗଡ ରାମ ମନ୍ଦିର ବୁଲାବୁଲି କରିକି ଆସିଲୁ ଆଉ।
ହୁଁ ହୁଁ। ଆମର ଯିବାର ଅଛି ଘଟଗାଁ ତାପରେ ଏଇ ଯୋଉ ବରାଳ ବାଲୁଙ୍କେଶ୍ଵର। ସେଇଠିକି ଆଉ
ସେଠି କଣ ମାନସିକ ରଖିଲେ ଯାଆନ୍ତି ପା?
ହଁ ମାନସିକ ଅଛି।
ହଁ ଅ।
ମାନସିକ ଇଏ କରିଥିଲେ ହେଟା ପୁଅ ହେଇନ ଟା ମାନସିକ କରିଥିଲେ ମାନେ ପୁଅ ପେଟ ରେ ନଥିଲା ହେତବଲିକି। ତାର ପୁଅ ପେ ରହି ସାରିବା ପରେ ଯୋଉ ଆମେ କଥା ହେଇଥିଲୁ ଏଇ ପୂଜାରୀଙ୍କ ସାଙ୍ଗରେ। ନାଁ ଆମର ମାନସିକ ଥିଲାା କେମିତି କଣ କରିବା ତାପରେ ପିଲା ପେଟରେ ରହିଲେ ଆଉ ଶିବ ମନ୍ଦିର ଯାଆନ୍ତିନି ନା ମନା କରୁଛ ଛନ୍ତି। ଯେ ତାଙ୍କୁ କହିଲା ପରେ ସେ କହିଲେ ନାଇଁ ନାଇଁ ତାହେଲେ ଏବେ ଆସନି। ପଛରେ ଆସିବ ଆଉ ପୁଅର ଚୁଟି ପଡିଲା ଠୁ ଆଉ।
ହୁଁ।
ଯାହାର ପିଲା ଛୁଆ ନ ହଉଛି ବି ସେଇଠିକି ଯାଉଛନ୍ତି।
ହଁ ଯାର ହଉନି ଯାଉଛନ୍ତି ତାପରେ ରୋଗ ହେରିକା ହେଇଥିଲେ ଯାଉଛନ୍ତି।
ହୁଁ।
ଆଉ ଘଟଗାଁ ଯିବାର ଅଛି। ଘଟଗାଁ ଯାଇନ ଆଉ। ଇଏ ତ ସବୁ ବର୍ଷ ଯାଉଛନ୍ତି ଏଇ ଚୈତ୍ର ମାସରେ।
ଘଟଗାଁ ଟା ବଢିଆ ଜାଗାଟେ।
ହୁଁ, ତାଙ୍କର ଯାତ୍ରା ହଉଛି ଯୋଉ ଯାଉଛନ୍ତି ଯାଚିଥିଲେ ତାର ପୁଅର ଦେହ ଭଲ ନଥିଲା ଯେ। ହେଇଯାଇଛି ତ ଯିବୁ ଆଉ। ପୁରୀ ପୁଣି ଯିବୁ ତା ରେ ପୁଣି ଦକ୍ଷିଣ କାଳି ଯିବୁ। ଏଆଡେ ଛୋଟ ପିଲା ଧରିକି ଇ ଏତେ ଆଡେ ଗଲା ଆସିକି ହଇରାଣ କରିଦବ ଇଏ ଏମନ୍ତି ଗଲା ବସିକି।
ହଁ ବା ପିଲା ଧରିକି ଚାରିଆଡେ ବୁଲିଲା ବେଳକୁ ଏକା ଚଳିଯିବ।
ହୁଁ।
ଏଇଟା ଆମେ ମ୍ୟାରେଜ ହେଲାଣି ଦେଢ ବର୍ଷ ପୁରୀ ବାହାରି ବାହାରି ଯାଇ ପାରୁନୁ ଗୋଟେ ଥର ବି।
ଏ ବାହାଘର ପରେ କିନ୍ତୁ ପୁରୀ ଯିବା କଥା।
ହଁ ପା ସିଏ ଯାଇକି ନିଜେ ଦି ଥର ଆସିଲେଣି ବୁଲିକି କିନ୍ତୁ ମୁଁ ସେ ଏକା ଯାଇକି ସାଙ୍ଗମାନଙ୍କ ସାଙ୍ଗରେ।
ଓ ହଁ।
ମୁଁ ଯାଇପାରୁନି।
ଆମେ ଫାଷ୍ଟ ପୁରୀ ପଳେଇଥିଲୁ।
ଦଶମଙ୍ଗଳା ପରେ ଯିବା କଥା ଥରେ ପୁରୀ।
ହୁଁ।
ନୋଉ ନାହାନ୍ତି ତ ଆଉ କଣ କରିବୁ। ପୁରୀ ଟା ବି ଯିବାର ନଥିଲେ ଯାଇ ହବନି, ସେଠୁ ତ ଯାହା ଯାଇ ହେଲାନି ଆମ ଘରେ ବି ଦିଇଥର ଗଲେଣି ମୁଁ ଘରେ ରହିଥିବି ସେମାନେ ଯାଇଥିବେ।
ଉଁ ହୁଁ। ଡୋରି ଲାଗିନି ତମ ଆଡେ ଆଉ ଲାଗିଲେ ଯିବ ଆଉ।
ହଁ।
ଇଏ କହୁଥିଲେ ରଥଯାତ୍ରକୁ ଯିବାକୁ। କହୁଥିଲେ ଯେ ଏତେ ଗହଳିରେ ପିଲାକୁ ଧରିକି ଯିବାକୁ ହ ବନି।
ରଥଯାତ୍ରାରେ ଯାଇହବନି।
ହୁଁ ଏତେ ଗହଳିକୁୁ ଇଏ କାନ୍ଦ ବା ଖିଆ ପିଆ ର କୋଉଠି କଣ ରୁ।
ଅନ୍ୟ ଦିନେ ଯିବ ଠିକ ଅଛି ଏଇ ଗହଳି ହଉ ପଛକେ ଟିକେ ଦେଖିକି ଆସିବ। ରଥଯାତ୍ରା କୁ ମୁଣ୍ଡ ଛିଣ୍ଡା ଛିଣ୍ଡି ଗହଡି।
ହୁଁ ଅନ୍ୟ ଦିନେ ବି ଗଲେ ଯାଇହବ କି ଛୋଟ ପିଲା ଧରିକି ଏଇଟା ତ ଚା ଏ ରକମ କରିଦଉଛନ୍ତି ଦଳ ତା ଭିତରେ ଠିଆ ହେଲେ କଣ କରିବ।
ଏବେ ଲାଷ୍ଟରେ ଯୋଉ ଦିନ ଯୋଉ କୋଟକଟ ଯାଇନଥିଲୁ ଠିକ ଏ ର ରଥଯାତ୍ରା ପରିକା ଗହଳି ମାନେ ପାର୍କିଂ ରେ ଗାଡି ପାଇଁ ବି ଜାଗା ନାହିଁ।
ହୁଁ ହୁଁ।
ପ୍ରବଳ ଭିଡ ଖାଲି ଠେଲି ନଉଥାନ୍ତି ଠେଲି ଆଣୁଥାନ୍ତି।
ହଁ।
ଫଟୋ ବି କିଛି ମାନେ ମନ ଇଚ୍ଛାରେ ଉଠେଇହେଲାନି।
ହଁ କହୁଥିଲେ ରଜକୁ ଗହଳି ହବ ବୋଲି ଦୋଳି ହଲକା ସବୁ ସଜାସଜି ବଢିଆ ହେଇଥିଲା ନା।
ହଁ ହେଇଥିଲା ବା ଆମେ ଏଇଠି ଗୋଟେ ଠିଆ ହେଇକି ଯୋଉ ଗୋଟେ ଉଠେଇ ପାରିଲୁ କି ଫଟୋ। ଜମା ଛାଡ଼ୁନାହାନ୍ତି।
ଚାଲିଥିଲା ହେ ତ ଆସିକି।
ହୁଁ। ଆଜି କଣ ରୋଷେଇ କରୁଛ?
ଏଇ ଭାତ ଡାଲି ଆଉ ଛତୁ ବାଲି ଛତୁ ହେଇଥିଲା ଆମର ବାରିପଟେ। ଏଇ ଛତୁ ଟିକେ ମସଲା ଦେଇକି ଭାଜି ଦେଇଥିଲି ତ ଆଉ ପାଳ ଛତୁ କିଣିକି ଆଣିଥିଲେ ଯେ ହେଟା ପିଠଉ ଉଜା କରିଥିଲି। ଆଉ ଆମ୍ବ ବଡି।
ହୁଁ। ସୋମବାର ଆଇଁଷ କେଇ ଖାଉନା?
ନାଇଁ ନାଇଁ ଆମେ ଖାଉନୁ ସୋମବାରେ ଆମେ ଦିଇ ଖାଉନୁ। ହଉ ମଙ୍ଗଳ ଆରେ ମୋ ଦିଅର ଇଏ ମୁଁ ଖାଉନୁ। ଖାଲି ବାପା ଝାଉସନି। ଆଉ ବୁଧବାରେ ଖାଉଛୁ ଗୁରୁବାରେ ତ ମୁଁ ଖାଉନି ବୋଲି ଘରେ ହଉନି। ତାପରେ ଖୁ ସମସ୍ତେ ଖାଉଛୁ ଶନିବାରେ କେହି ଖାଅଁ ଯାଇକି ଛୁଟି ଦିନ ସମସ୍ତେ ଆଉ।
ହଁ।
ତିନିଟା ବାର ଖାଉଚୁ ତିନିଟା ଏକ ବାରରେ ନାଇଁ ଆଇଁଷ ହଉଛି ଆଉ ଅଲଗା ବାରରେ ଇ ଛତୁ ଫଟୁ ଅଲଗା। ଯା ଛତୁ ମିଳିଲେ ହଉଛି ନହେଲେ ଆଉ କଣ ଆଉ। ପାଳଛତ୍ ଥରେ
ପାଳ ଛତୁଟା ରେଟେ ହେଇଥିଲା ମଝିରେ।
ହଁ ଏବେ ତ ପାଞ୍ଚଶବୁ ଶହେ କୋଡ଼ିଏ।
ଆମ ଆଡ଼େ ମଝିରେ ହେଇଥିଲା କିଲ ଚାରିଶହ ଅଶୀ।
ହଁ ହଁ ହି ହି ହି।
କଅଁ ଖାଇବ ଆଇଁଷ ଖାଇବ ଯାହା ସାଧା ଖାଇବ ତାହା।
ହଁ। ହ
ଆଉ ରଜକୁ କଣ ପିଠାପଣା କରିଥିଲ?
ଆମର ଫାଷ୍ଟ ରଜ ଦିନ ହେଇ ଇଟିଲିକୁ ବରା କରିଦେଇଥିଲି। ତାପରେ ସେକେଣ୍ଡେ ରଜ ଦିନ ଖାଲି ଇଟ୍ଲି କରିଥିଲେ ଏଥର। ଆଉ ପରଦିନ ଚକୁଳି କରିଦେଇଥିଲି ଆଉ। ତମର?
ଆମର ଜେଜେ ଜୋଉ ମରିସ୍ରନ୍ ନାଁ ଆମ ବାପ ଘଟିିକି ମୁଁ ଆସ୍ଚି ତ ଏଇ ବର୍ଷ କିଛି ହବନି।
ଓହୋ ହଁ ଭଲ ମନ୍ଦ ହବନି ବର୍ଷେ ଯାଏ।
ହୁଁ ଶାଶୁଅଡ଼୍ରି ଥିଲେ ହେଇଥାନ୍ତା।
ହୁଁ।
ତମକୁ ସବୁ ପଠା ବଣା ତାହେଲେ ଆସିଲାଣି?
ଆସୁଛି ଅଲେ ମତେ ପ୍ରଥମରୁ ହେଇ ବରା ଇଟିଲି ଆଉ ଚକୁଳି ଟା ଆସୁଛି ଆଉ ମତେ କାକେରା ମଣ୍ଡା ଭଣ୍ଡା ହେରା ମତେ ଆସେନି।
ମୁଁ ବି ସେଇଆ ହେଁ ଇଟିଲି ବରା ଚକୁଳି ସେତିକି ତରା ଜନ୍ତଣି ହେ ଘାର ଆଗେ କରିବ।
ହଁ ପକୁଡ଼ି ଘରିକା ଏଇରାଗ ଛଣା ଛଣି ଜିନିଷ ଆଉଛି ଏଇଡ଼ା କାକରା ମାକରା ରା ମନ୍ଥେ ଜଣା ନାହିଁ। କରିଥିଲି କୋଉଠିକି ବ୍ରତ ପଡ଼ିଥିଲା ଯୋ ସୁର୍ଦଶା ବ୍ରଥ ତ ହୁଁ। ଏଥର ମୁଁ ଫାଷ୍ଟ କିନା କରିଥିଲି। ଯେ ୟାମ୍ ମୂଳରୁ କରିପାଇଲିଣିି। କଢ଼େଇ ଯାକ ସାଲୁରୁ ୱାଡ଼ୁ ହୁଁ ହୁଁ ଗ୍ୟାସ୍ ଯାଙ୍କ ଚାରିଆଡ଼େ ହେଇକି ହେଁ ହେଁ ହେଁ।
ହୁଁ ହୁଁ।
ଚାରିଆଡ଼େ ଇଏ ଯାଇଥିଲା।
ଜନ୍ତୁନିଟା ପାଣିଆଁ ହେଇଗଲା କାଁ ମଣ୍ଡା ହବନି।
ହଁ ନାଇଁ ମୋର ଶୁଖିଲା ହେଇୟାଥିଲା ପାଣି ଆହୁରି ଦିଆ ହେଲା ଖୁଡ଼ିକି ତାପରେ ଡ଼ାକିଲି। ତାପରେ ସେ କରିଦେଲେ ପାଣି ଆହୁରି ଦେଇକି କଲେ କହିଲେ ପାଣି ପାଇନି ଆଉ। ମୁଁ କଣ ମୋବାଇଲ୍ରୁ ଦେଖିକି କଲି ଦେଖି ଦେଖି କା ହୁଁ।
ହୁଁ। ମୋବାଇଲିବୁ ଗୋଟେ ଗୋଟେ ଦେଖିଦେଇ ଗଲା ବି ଭୁଲ୍ ଭାଲ୍ ହେଇଯାଉଛି।
ହଁ। ତାରେ ଥରେ ଦିଥର ଅଭ୍ୟାସ ହେଇଗଲେ ଚଳିବ। ତାରେ ମଣ୍ଡା ଫଣ୍ଡା ଆମର ଏମିତି ହେତେ ଖାଇବାର ନାଇଁ।
ମଣ୍ଡା ହେକା ଆଜିିକାଲି କିଏ ଖାଉଚି କହିଲ।
ହଁ କାକେରା ବି ପସନ୍ଦ କରୁନାହାନ୍ତି କେହି।
ହୁଁ।
କେତେବେଳେ ହଁ ଗୋଟେ ଅଧେ ସୁଜି କାକେରା ହେଇଥିବ ବେଲେ ଖାଇବେ ତାରେ ଗୁଡ ପକେଇଲେ ଖାଇବେନି।
ହୁଁ
ଚିନିରେ ପୋଡ ପିଠା ବି ଖାଉନାହାନ୍ତି।
ଗୋଟେ କ୍ ଅଟାରେ କାକେରା ହଉନି?
ହୁଁ ଅଟା କାକେରା।
ହୁଁ।
ଏଇ ପୋଡପିଠା କରିକି ଦେଇଥିଲେ ବି କେହି ଖାଇବେନି ଖାଲି ଆମ ବାପା କୁ ମୁଁ ଖାଇବୁ।
ହ
ଆଃ ଯେତେ ଚିନିରେ କରିଥିଲେ ବି ଖାଇବେନି ମୋ ଦିଅରକୁ ଇଏ।
ପୁଅ ପିଲାରାକ ପିଠା ଫିଠା ଖାଇବାକୁ ଏତେ ଭଲ ପାଇବେ କଲ। ଏଇ ବୁଢା ବୁଢୀ ମାନେ ଆଉ ଅଁ ଆଉ ମାନେ ଆମ୍ ମ ମାନେ ଟିକେ ଲେଡିଜ୍ ମାନେ ହେତିକି ନହେଲେ ଆଉ କିଏ ଖାଉଚି।
ହେ ହେ ହେ।
ହୁଁ
ହଁ ଇଏ ମୋ ଶ୍ୱଶୁର ସିଏ ତିନି ଚାରି ଦିନ ଯାଏ ଦେଲେ ବି ପିଠା ସେ ଭାତ ଖୋଜିବେନି।
ହୁଁ।
ଆଉ ଆମର ହେମିତି ପିଠା ହେଲେ ଆମର କେହି ଭାତ ଖାଉନୁ ଯେ ହେମିତି କେତେବେଳେ କେମିତି ହେଲେ ଖାଇବ ନା ଆଉ ସବୁବେଳେ ହବ କି। ସବୁବେଳେ କଲେ ମନ ହବନି। ଏବେ ଏଇଠି ରଜକୁ ହେଇଥିଲା ଏବେ ଆଉ ଥରେ କରିବା ମୁଁ କହୁଥିଲି ଚକୁଳି କରିଦବା ବୋଲି ଯେ, କହୁସନ୍ତି ନାଇଁ ନାଇଁ ସବୁବେଳେ ଖାଇଲେ ଭଲ ଲାଗୁନି।
ଆମ୍ବ ସଇଲାଣି ତମଆଡେ ନା ସରିନି?
ଏ ରଖି ଦଉଚି ରଖି ଦଉଚି।
ହଁ।